ହ୍ୟାଲୋ। ହଁ ଆଉ କଣ କରୁଛ?
ନା ଏଠି ବସିଥିଲୁ ଜଣେ ଖାଇ ପିଇକି
ଆଛା ଆଉ କଣ ଖାଇଲ?
ଆଜି ଆମର ମ୍ୟାଗି ହେଇ
ଆଚ୍ଛା। ଆଉ ସରିଲାଣି ମାନେ ଦିପହର ପାଇଁ ରୋଷେଇ ହେରିକା ଷ୍ଟାର୍ଟ ହେଲାଣି ନା ହେଇନି?
ନାଇଁ ଆମର ଅଧା ଚାଲିଛି ଆଉ ପ୍ରିପେୟାର ଚାଲିଛି ଆଜି ଗୋଟେ ବ୍ରତ ଘର ଅଛି ତ ଯିବାର ଅଛି ସେଥିପାଇଁ ଟିକେ ହାଲକା ଫୁଲ କା ହବ ଆଉ।
ଆଉ ତମ ଛଡା ଏ ବର୍ଷା ହଉଛି ନା?
ହଁ ବର୍ଷା ଚାଲିଛି।
ଉଁ ହୁଁ। ଆମର ଗୋଟେ ଯେ ସ ମାନେ କାଲି ରାତିଠାରୁ ବର୍ଷା ହଉଛି ଲାଇନ ନାଇଁ। ମାନେ ଏତେ ହଇରାଣ ଯେ କୁହନି ତମେ ଥର ଖାଲି ମାନେ ଘଡ ଘଡି ହେରିକା ମାରୁଛି ନା ଖାଲି ସେମିତି ବର୍ଷା ହଉଛି।
ନାଇଁ ଆମର ଘଡଘଡି ନାହିଁ କିନ୍ତୁ ରାତି ଏଗାରଟା ରୁ ବର୍ଷା ଚାଲିଚ ଚାଲିଚ ଚାଲିଛି। ବନ୍ଦ ହବାର ନାହିଁ।
ଆଛା। ହଁ ଏମିତି ବୋଧେ ଇଏ ଅଛି ବୋଧେ ଯୋଉ ଲଘୁ ଲଘୁଚାପ ହେରିକା ବଧେ ଅଛି।
ହଁ ଏବେ ନ୍ୟୁଜରେ ତ କହୁଥିଲା ତିନି ଦିନ ଯାକେ ଅଛି ପର ଦିନ ତ ରାତି ଯାକ ବର ଆହୁରି ବର୍ଷା ଥିଲା।
କାଲି କାଲି ଥିଲା ପୁରା ଦିନ ଯାକ ଆଜି ବି ସେୟା ଅଛି ଚାଲଛି
ମାନେ ପାଗ ଟା କେମିତି କରିକି ରଖିଛି ବର୍ଷା ପୁଣି ଏତେ ଜୋରେ ଗୁଳିୁ ଗୁଳି ହଉଥିଲା ସେଟା ସହି ହଉନଥିଲା ଏବେ ମାନେ ବର୍ଷା ହେଲାକୁ ବି ସେମିତି ମାନେ ସେମତି ଗୁଳଗୁଳିଆ ହଉଛି ଆଉ। ବାହାରକୁ ଯାଇ ହଉନି ଅସୁବିଧା ଭାରି ଆଉ।
ଜମା ବର୍ଷା ଟା ହଉ ଜୋର ରେ ହୁଅନ୍ତା ଝିିପି ଝିିପି ଝିପି ଝିପି ଚାଲିଛି ଯେ କୁଆଡେ ଟିକେ ଯାଇହଉନି।
ହୁଁ ଆଉ ଆଉ ତମ ଘରେ ସମତଙ୍କ ଦେହ ଭଲ ଅଛି ନା?
ହଁ ମ ଦେହ ଭଲ ଅଛି।
ଆଚ୍ଛା ଆଉ ତମର ଯୋଉ ସେ କୁନି ଛୁଆ ଟା କଣ କରୁଛି?
ସେ ସ୍କୁଲ ଯାଇଛି।
ଆଛା କୋଉ କ୍ଲାସ ରେ ପଢୁଛି କି?
ତାର ଏବେ ୟୁ କେଜି ହେଲାମ
ହଁ। ଆଉ କଣ ମାନେ ସେ ଯୋଉ ଇଂଲିଶ ମିଡିୟମରେ ପଢୁଛି ନା ଏଇ ଗମେଣ୍ଟ ସ୍କୁଲ ହେରିକା ରେ କିଛି।
ନାଇଁ ସେ ଇଂଲିଶ ମିଡିୟମ ରେ ପଢୁଛି।
ହଁ ହ। ମାନେ ଏବେ ସେ ଗଲାଣି ଟିଉସନ ହେରିକା ନା ଖାଲି ସେ ସ୍କୁଲ ଯାଉଛି, ତୁମେ ତାକୁ ପଢ଼ଉଛ?
ନାଇଁ ଟ୍ୟୁସନ ତ ମୁଁ ଦେଇନି ମୁଁ ପଢଉଛି। ଯେପର୍ଯ୍ୟନ୍ତ ମୁଁ ପଢେଇ ପାରିବି ପଢେଇବି ନ ପାରିଲେ ତାପରେ ଟିଉସନ ଦେବି କାରଣ ଏତେ ବ ବହୁତ ପ୍ରେସର ହେଇଯାଉଛି ସ୍କୁଲ ରେ ଟିଉସନ ରେ ବି ପଢେଇଲା ବେଳକୁ ପିଲାଙ୍କୁ ପ୍ରେସର ବହୁତ ହେଇ ଯିବ, ଖେଳକୁଦ ଟାଇମ ଟା ତାଙ୍କର ନା ଆଉ ଏତେ ପ୍ରେସର ଦେଲା ବେଳକୁ ସେମାନେ ଡିପ୍ରେସନକୁ ପଳେଇବେ।
ହଁ ସେଟା ବି ତ ଠିକ କଥା ଏବେ ଯେହେତୁ ଛୋଟ ଛୁଆ ତାଙ୍କୁ ଯେତେବେଳେ ଖିଆ ମାନେ ସେ ଯେତେ ଖେଳରେ ଯେତିକି ପଢିବେ ବୁଝିବେ ସେ-ସେତିକି ବହୁତ ତାଙ୍କ ଉପରେ ଅଧିକ ପ୍ରେସର ଦେଲେ ତାଙ୍କ ମାଇଣ୍ଡ ବି ମାନେ ଡିଷ୍ଟର୍ବ ହବ। ସେମାନେ କିଛି ମାନେ ଖରାପ ସେଥିରେ ଆଉ ଫୋନ ଫୋନ୍ ଆଡ-ଆଡକୁ ପୁରା ଆଡ଼ିକ୍ଟେଡ ହେଇଯିବେ।
ହୁଁ। ତାଙ୍କର ବା ସେୟା ହଉଚିନା ସ୍କୁଲ୍, ସ୍କୁଲ୍ ଟିଉସନ୍, ଟିଉସନ୍ ପରେ ଏକ୍ସଟ୍ରା କରିକୁଲାର ଆ ଆକ୍ଟିଭିଟି ପାଇଁ ପଠେଇଲା ବେଳକୁ ପିଲାଙ୍କୁ ଖେଳିବା ପାଇଁ ଟାଇମ ହଉନି ନା ତ ସେଥିପାଇଁ ତା ବୁ ଦେଖିକି କରିବାକୁ ପଡିବ।
ହୁଁ ହୁଁ ଆଚ୍ଛା। ଆଉ ମୁଁ କହୁଥିଲି କି ଆମେ ଗୋଟେ କୁଆଡେ ଗୋଟେ ପ୍ଲାନିଂ କରିଥାନ୍ ଯାଇଥାନ୍ତେ ଗୋଟେ ଜାଗାକୁ ବୁଲାବୁଲି କରିବା ପାଇଁ, ଏବେ ତ ଆଗକୁ ତ ଆସୁଛି ନା ର ରଥଯାତ୍ରା ଆସୁଛି? ଯାଇଥାନ୍ତେ ବୁଲାବୁଲି କରିକି ଆସିଥାନ୍ତେ, ନା କଣ କହୁଛ?
ହଁ କରୁନା ପ୍ଲାନ୍ ଯିବା।
ହୁଁ। ଆମେ ଧର କେତେ ଜଣ ଯିବା ସେଇ ହିସାବରେ କଥା ହବ। ହୁଁ ଆଉ ଯେହେତୁ ଏବେ ଟିକେ ସେଠି ଭିଡ ରହିବ ମାନେ ଯଦି ଆମେ ଯିବା ଯଦି ସେଠି ର-ର ମାନେ ସେଠି ରହିବା, ଆଉ ପୁରୀ ତ ଗୋଟେ ଦିନ ଜାଇଙ୍କି ତ ଆସି ହବନି ନା ଯଦି ଚିପଟ ଯଦି ଭଲସେ ନ ବୁଲାବୁଲି କରିବ ତ କାହିଁକି ଯିବ? ହୁଁ ତାପରେ ମୁଁ ବି ଯାଇନି କେବେଠାରୁ ଭାବୁଥିଲି କି ତମକୁ ପଚାରିବି କହିବି। ଯିବ, ଆଉ ତମ ଘରେ ସମସ୍ତେ ଯିବେ ତ? ସେମ ନା ନା କଣ କହୁଛ?
ହଁ କର ପ୍ଲାନ୍ ଯିବା ଆଉ। ଆମେ ବି ଯାଇନୁ ଆମର ବି ଶଶୁର ଏକ୍ସପାର କରିଥିଲେ ଆମେ ବି ଯାଇନୁ। ଆମେ ବି ଯିବୁ।
ହଁ ଗୋଟେ କାମ କରିବା ଗୋଟେ ଟ୍ରିପ୍ କରିବା ଯେମିତି ଉ ଧର ପୁରୀ, କୋଣାର୍କ ଉଁ ଚନ୍ଦ୍ରଭାଗା, ରାମଚଣ୍ଡୀ ତାପରେ ଏପଟେ ରହିଲେ ଯୋଉ କାକ କଟପୁର ଆଡେ ସେ ମଙ୍ଗଳାଙ୍କ ପାଖକୁ ହେଲା ଯିବା ଗୋଟେ ଦିନ ଗୋଟେ ଦିନ ମାନେ ବୁଲାବୁଲି ମାନେ ଏପଟେ କରିଦେବା ତାପରେ ପୁରୀରେ ସେଠି ରହିବା ଗୋଟେ ଦିନ। ରହିକି ସେଠି ବୁଲାବୁଲି କରିବା। ଯେହେତୁ ଏବେ ରଥଯାତ୍ରା ନା ତ ମାନେ ଲସ୍ ମିଳିବା ବି ବୋଧେ ମାନେ କଷ୍ଟ ହବ କାରଣ ସେମାନେ ତ ନର୍ମାଲ ଦିନରେ ତାଙ୍କର ଯେତିକି ତାଙ୍କର ମାନେ ପଇସା ଥାଏ ରୁମ ଫଇସା ଯଦି ସେତିକି ଥାଏ ମେ ଏବେ ତ ତାଙ୍କର ପ୍ରା ବହୁତ ହାଇ ହେଇଥିବ ଆମେ ଥରେ ଯାଇଥିଲୁ ଯେ ସେ ଏତେ ରେଟ କହିଲେ ଆମେ ଆଉ ଆମେ ରହିଲୁଣି ଆଉ ବାକି ସେଠି ଯୋଉ ମଠ ମାନେ ଯୋଉ ଅ ସେଠି ହେଲେ କଣ ତମେ ଟିକେ ରୋଷେଇ କରି ଖାଇପାରିବନି ବାକି ଆମେ ଯୋଉ ଲଜ ନବା ତ ଆମେ ଯାହା ଜିନିଷ ଘରୁ ନେଇକି ଯିବା ତା ଆମେ ନିଜେ ରୋଷେଇ କରିଲେ ଆଉ ସେଠି ତ ମାନେ କରିହବ ନା ଅଲଗା ଯୋଉଠି ରହିଲେ ସେଇଟା ଅସୁବିଧା ହବ
ହଁ ସେଇଟା ଅସୁବିଧା ହବ ଖାଇବା ପିଇବା ପାଇଁ ଟିକେ ଅସୁବିଧା।
ଆଚ୍ଛା ଆମେ ଗଲେ ସେଠି ଭୋଜି କରିବା ନା ନା ସେଠି ବାହାରେ ବାହାରୁ ଖାଇବା।
ଭୋଜି କଲେ ତ ମୁଁ ଗୋଟେ ଯାଉଛ ଯଦି ପିକନିକ ଟାଇପ ର ଭୋଜି କଲେ ମଜା କିନ୍ତୁ ଏଇ ବର୍ଷା ପାଇଁ ଭୋଜି କୋଉଠି କରିବ?
ସେଟା ଗୋଟେ
ହୁଁ ଏବେ ତ ବର୍ଷା ହଉଛି କିନ୍ତୁ ଟିକେ ପାଗ ଭଲ ହେଲେ ଆମେ ଯିବା।
ହଁ ସେମିତି ହେଲେ ତ ପୁରୀ ସାଇଡ ରେ ଅଛି ବହୁତ ସାରା ଜାଗା। ସେଠି ଆମେ ଭୋଜି କରିପାରିବା ବାଟରେ।
ହୁଁ ସେଇଠି ଗୋଟେ ଜାଗା ୟେ କରି ଯେମତି ମାନେ ପୁରୀ ପାଖାପାଖି ମନ୍ଦିର ପାଖାପାଖି ରହିବା। ଆଉ ଏଥର ଆମେ ଗୋଟେ ଦିନ ଏସବୁ ଆଡେ ବୁଲି ଆସିବା ଆଉ ତା ନେକ୍ସ ଦିନ ର ସେଠି ରହିଯିବା ଭୋରୁ ଭୋରୁ ଯିବା ହଁ। ଶିବା ଆସିକିଣ ଦିନ ବେଳେ ତ କରିବା ପନା ସେଠି ଯୋଉ ଭଳିଆ ଭିଡ ହଉଛି। ଫାମିଲି ମେମ୍ବରକୁୁ ନେଇକି ସେ ଭିଡ଼ରେ କଲା ବେଳକୁ ମାନେ ହାଲତ ଖରାପ ହେଇଯାଇଥିବ। କାରଣ କଣ ମାନେ ବାହାରେ ସିନା ମାନେ ବ୍ୟାଡିଗାଡ ଭଳିଆ ରହୁଛି ହେଲେ ଭିତରେ ତ ମାନେ ସେମିତି ସୁବିଧା ନାହିଁ ନା ଭିତରେ ତ ମାନେ ତମେ ତାଙ୍କର ଲାଇନ ହେଇକି ବି ନାହିଁ ମ ମାନେ ମନ୍ଦିର ମାନେ ଯୋଉ ପହଡ ଖୋଲିଲା ମାନେ ସାଙ୍ଗେ ସାଙ୍ଗେ ଯିଏ ଥିବ ମାନେ ଚାପି ହେଇ ହେଇକି ପଳେଇବେ। ସେତେ ମାନେ ବଡ ଅସୁବିଧା କାରଣ ଆମେ ଯାଇଥିଲୁ ଏଇ ନଭେମ୍ବର ନା ହେଲାଣି ଗୋଟେ ବର୍ଷ ଦି ବର୍ଷ ଭଳିଆ ହେଲାଣି ଆମେ ଯାଇଥିଲୁ। ଏତେ ଭିଡ ଯେ ମାନେ ଇସ ପୁରା ଚାପି ହେଇଗଲେ ମାନେ ନିଃଶ୍ଵାସ ପାରିଲାନି ଆଉ ଠାକୁରଙ୍କୁ କଣ ଦେ ଦେଖିବୁ ଖାଲି ଯାଇକି ସାଙ୍ଗ ସାଙ୍ଗ ବୁଲିକି ପଳେଇ ଆସିଲୁ ଏତେ ମାନେ ବା ଥିଲା ତମେ ଏତେ ଦୂରରୁ ଯିବ ଠାକୁରଙ୍କ ଦର୍ଶନ କରିବା ପାଇଁ ତମକୁ ଦର୍ଶନ ମିଳିବନି ତମେ ସେମିତି ଆସିବ। ଆମେ ଠିକ ଏଗଟା କରିବା ଫାଙ୍କା ଟାଇମ ଯେତେବେଳେ ମାନେ ରାତି ଟାଇମ ବଧେ ଫାଙ୍କା ଥାଏ। ସେଇ ଟାଇମ ରେ ଗଲେ ଠିକ ହବ ନୁହେଁ ନା?
ହଁ। ସେଇଟା କେଜାଣି ଆଜିିକାଲି ତ ରାତିରେ ବି ଲୋକ ଯାଇକି ଭିଡ କଲେଣି। ଆମର ଜଣେ ଯାଇଥିଲେ ରିଲେଟିଭ ସେ ରହିଥିଲେ ହୋଟେଲ ରୁ କହିଲେ ଆମେ ରାତିରୁ ଉଠିକି ଯିବୁ। ସେି ବି ସେଇ ଏଗାରଟା ବେଳୁ ବି ଭିଡ ଆଉ ତିନିଟା ରାତିରୁ ବି ଭିଡ। ହ ଯେତେବେଳେ ଯିବ ଜଗନ୍ନାଥଙ୍କ ପାଖରେ ସଦାବେଳେ ଭିଡ।
ହୁଁ।
ସେ ଗୋଟେ ଫାଙ୍କା ଦିନ ଦେଖିକି ହଁ।
ହୁଁ। ଆମେ ଟିକେ ଯିବା ଫାଙ୍କା ଟାଇମ ରେ ଯିବା ଟିକେ ଏମିତି ଯିବା ଧର ଉଁ ସେଠି ତ ପ୍ରସାଦ ଖାଇକି ଆସିବା ନା ଅଭଡା ଖାଇକି ଆସିବା ଯୋଉଦିନ ଖାଇବା ସେଦିନ ଆଉ କିଛି ଭୋଜି କରି ଖାଇ ହବନି ରହିଗଲେ ତାପର ଦିନ ଧର ଭୋଜି ଗଲେ ସେ ବିଷୟଟେ ବୁଲିଲେ ଟିକେ ମଜାମସ୍ତି କରିକି ଫଟୋ ଫଟୋ ବି ଉଠେଇବା ରିଲସ ଫିଲସ ଫି ଟିକେ ବନେଇବା। ବନେଇକି ଟିକେ ମଜା ମସ୍ତି କରିକି ଆସିବା। ଆଉ ଗଲେ କିନ୍ତୁ ଆ ମାନେ ମନ୍ଦିର ଦର୍ଶନ କରିକି ଆସିଲେ ବି ସେଠିକି ସେ ଆସିଲା ଯୋଉ ବାହାରେ ଥାଏ ନା ଯୋ ଯୋଉ ଖଜା ଥାଏ ସେଇଥିରୁ କିନ୍ତୁ ନେଇକି ଆସ ବା। ସେଇଟା କିନ୍ତୁ ମତେ ବହୁତ ଭଲ ଲାଗେ ମୋର ମାନେ ମୁଁ ଯେତେବେଳେ ଯାଏ ଆଗ ସେଇ ମାନେ ଖର୍ଜା ନ ଆଣିଲେ ମୁଁ ଆସିବିନି। ଏ ସବୁ ଆଉ ଆଉ କଣ ଆଉ ଏବେ କଣ କରୁଛ? ରୋଷେଇ ପ୍ରଷ ହେଲାଣି?
ଆ ରୋଷେଇ ପ୍ରିପେୟାର କରିକି ଥୋଇକି ଆସିଛି ତମ ସହିତ କଥା ହେଇସାରିକି ଗଲେ ମୁଁ ଆଉ କିଛିଟା ରୋଷେଇ ଅଛି ସାରିକି ଯିବି ଝିଅକୁ ଆଣିବି। ହେଲା ପରେ ତାପରେ ଆଉ ବାକି କଣ ଥିବ ଦେଖିକି କରାହବ। ପୁଣି କେତେବେଳେ କଣ ଯିବ ପ୍ଲାନିଂ ହବ।
ଆଚ୍ଛା ଆଚ୍ଛା ହଉ ତାହେଲେ ଆଉ ଆଉ ତାହେଲେ ତମେ ରୋଷେଇ ଇଏ କର ପଛରେ କଥା ହବା ଆଉ ଆ କଣ କହୁଛ।
ଓ ହଁ ହଁ ହଁ।
ହଉ ହଉ ତାହେଲେ ରଖୁଛି।
ହଁ।